ହଁ ହ୍ୟାଲୋ।
ହଁ ଭାଇ ଶୁବାଯାଉଚି।
ହଁ ଶୁବୁଚି ଭଲ।
ଆଉ ଆପଣଙ୍କ ନାଆ ଟା।
ଆସୁତୋଷ।
ଆଚ୍ଛା ଆଚ୍ଛା ଆଛା ଘର କଉଠି?
ଘର କେଉଁଝର।
କେଉଁଝର ଆଛା ପ୍ରପର ଟାଉନ୍ ନା ପାଖେରେ କଉଠେ?
ପା ଗାଁରେ ରହେ ଟାଉନ ରେ ନୁହେଁ କେଉଁଝର ଟାଉନ ବହୁତ ଦୂର ଆମ ଗାଁଠୁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆ ଆଛା ଆଉ ଆପଣଙ୍କର ହବି କଣ କରୁଛନ୍ତି?
ମୋର ତଏବେ ଗ୍ରାଜୁଏସନ ସରିଲା କ୍ରିକେଟ ଖେଳୁଚି।
କଣ କରୁଛନ୍ତି?
ଏବେ ଏଇ ଲେଦର ବଲ ଖେଳୁଚି। ଆକାଡମୀରେ ତ ହଁ ହଁ।
ଆଛା ଆଚ୍ଛା କଣ ମାନେ ନେସଲାଲ ଖେଳାଳି ଟା କି ଇଏ।
ହ ମୁଁ ମୋର ମୁ କୋଚିଂ ଷ୍ଟାର୍ଟ କରିଥିଲି ବର୍ଷ ହେଲା।
ଆଚ୍ଛା ଆଛା ଆଛା ହଉ ଯାଉ ସିଆଡେ ଗ୍ରାଜୁଏସନ ସରିଲାଣି ବୋଧେ ନାଇଁ।
ହୁଁ।
ଆଚ୍ଛା ଏମ୍ ଅଛି ଗୋଟ କ୍ରିକେଟର ହବ।
ଅଛି ତ ଏମ୍ ଦେଖିବା।
ଆ ଆଚ୍ଛା ଆଛା ଆଛା ତା ଛଡା ଆଉ କଣ ଆପଣ ଭାବି କଣ କୁହ ଆଉ ମାନେ ବର୍ତ୍ତମାନ
ଆଉ ମୋର ବ୍ଲଗିଂ ରେ ଟିକେ ଇଏ ଅଛି। ତା ଛଡ଼ା ଆଉ କିଛି ନାହିଁ।
ଆଛ ମାନେ କୋଚିଂ ପାଇଁ ଯାଉଛନ୍ତି କୋଉଠିକି
ହଁ। ହଁ।
ଗୋଟେ କେଉଁଝର ଆସୁଛନ୍ତି ନ କୋଉଠି ହଷ୍ଟେଲ ରେ ରହୁଛନ୍ତି। ହଷ୍ଟେଲ ରହୁଛନ୍ତି ନା ନିଜେ
ଗାଡିରେ ମୁଁ ବାଇକ୍ ଅ ସେ ବାଇକ
ଆଛ କେଉଁଝର ଆସନ୍ତି। ଖେଳିବା ପାଇଁ ଆଉ ଘରେ ସବୁ କିଏ କିଏ ରହୁଛନ୍ତି?
ଘରେ ବାପା, ମା, ଭାଇ, ଭଉଣୀ, ଜେଜେ ବାପା, ଜେଜେମା।
ଆଛ ଜେଜେ ବାପା ଜେଜେ ମା ଅଛନ୍ତି ବହୁତ ଲକି ବହୁତ ଲକି।
ଆଉ ବଡ ଭାଇ ଆପଣ ଘର ବଡ କି?
ନା ନା ମୁଁ ସବା ସାନ
ଆଛା ଆଛା ବାବା କଣ କରୁଛନ୍ତି?
ବାବାଙ୍କର ଗାଡି ଅଛି।
କଣ ଟ୍ରାନ୍ସପୋଟନ
ନା ନା ଏଇ ବୁଝାବୁଝି କରୁଛନ୍ତି ଏଇ ଟ୍ରାକ୍ଟର ଆଉ ହାଇବା
ଆଚ୍ଛା ଆଛା ଆଚ୍ଛା ଆପଣଙ୍କ ଘର ତ କେଉଁଝର ଠୁ ଆମର ତ ଘଟଗାଁ ତ କେଦ୍ର ହବ ଆପଣଙ୍କ ଘରଠୁ
ହଁ ସେଇ ଘଟଣା ପାଖରେ।
ଘଟଣା ପାଖରେ
ହଁ।
ଆଛା ଆଚ୍ଛା ଆଛା ଆଛା ଆଛା।
ଆପଣ ଆସିଛନ୍ତି କେବେ?
ହଁ ଘଟଗାଁ ଯାଇଛି ଘଟଗାଁ
ଘଟଗାଁ ଆଉ କୁଆଡେ କୁଆଡେ ବୁଲିଛନ୍ତି?
ଘଟଗାଁ ଯାଇଛି ବ ବିରଜା ଆମର ଅଛନ୍ତି ଯାଜପୁର।
ଆଉ ସେଇ ଘଟଗାଁ ପାଖରେ ଗୁଣ୍ଡିଚା ଘାଇ ଜାଣିଥିବେ।
ଗୁଣ୍ଡିଚା।
ଗୁଣ୍ଡିଚା ଘାଇ।
ନାଇ ସେଠିକି ଯାଇପାରନି।
ଆପଣ ତ ମିସ୍ କରିଦେଇଛନ୍ତି ଜାଗା ପିକନିକ ପ୍ଲେସ। ଆଉ ଆମ ସେ ସବୁ। ସବୁଠୁ ବଢିଆ ପିକନିକ ପ୍ଲେସ ଘଟଗାଁ ଠୁ କେତେ ପାଞ୍ଚ ଛଅ କିଲୋମିଟର ହବ। ଆଉ ଗୁଣ୍ଡିଚା ଘାଇ ତାପରେ ସାନ ଘାଘରା ଯାଇଥିବେ।
ନାଇଁ ସେପଟେ ଆସିଲା ବେଳ ଶିମିଳି ପାଳ ଯୋଉ ନଥିଲା କି।
ହୁଁ ଶିମିଳିପାଳ ତ ସିଆଡେ କେଉଁଝର ଆମର ମିସ କରିଦେଲେ ଆପଣ ସେଇ ପାଖକୁ ଆଇଲେ ଆଉ ବୁଲି ପାଇଲେନି।
ନାଇଁ ସେଇଟା ବଲେ ଆମେ ତାପରେ ଯାଇଥିଲୁ ଉଁ ବାଲେଶ୍ଵର। ବାଲେଶ୍ଵର ରୁ ଆସିଲା ବେଳକୁ ସେପଟେ ଶିମିଳିପାଳ ଦେଇକରି ଘଟଗାଁ ଦେଇକିରି।
ଉଁ ହିଁ ଆପଣଙ ଘଟଗାଁ ଆସ ଥିଲେ ସେଇ ପାଖରେ ସବୁ ଜାଗା ଭୁଲି ଯାଇଛନ୍ତି ଆଉ ଜାଗା ବୁଲି ଯାଇଥାନ୍ତେ କେଉଁଝର ରେ ଭଲ ଜା
ସେଇ ଘଟଗାଁ ପାଖରେ ମୋର ଜଣେ ଭଉଣୀ ରହୁଛନ୍ତି ବା।
ଉଁ ହୁଁ।
ଘଟଣା ପାଖାପାଖି ସିଏ ବି ଇଏ କରୁଚନ୍ତି ସେ ପାଲା ଫାଲା କରୁଚନ୍ତି। ଯାଉଛନ୍ତି ପୂଜାପୂଜିି କରୁଛନ୍ତି ସେ ନନା ଗୋଟେ କରୁଛନ୍ତି ସେ ହଁ। ସେ ଘଟଗାଁ ଠୁ ବୋଧେ ତାଙ୍କ ଗାଁ ବହୁତ କମ୍ ରାସ୍ତାର। ଆଉ ଗୋଟେ ଦଶ କିଲୋମିଟର ନା କେତେ ର।
ଓହୋ ଆପଣ ଜାଣୁ ଆପଣ ଖାଲି ଆଉ ଘଟଗାଁ କେମତି ଜାଣିପାଇଲେନି। ଖାଲି ଘଟଗାଁ ବୁଲିକି ପଳେଇଲେ।
ହଁ ମାନେ ଆମେ ଯାଇଥିଲୁ ଗୋଟେ ଦି ଚାରି ଜଣ ସାଙ୍ଗ ହେଇଯାଇଥିଲୁ ତ ଆମ ସେ ତା ଉପରେ ଧାନ ଦେଇ ପାରଲିନି।
ଅଲଗା କାମରେ ବୋଧେ ଯାଇଥିଲେ।
ହଁ ଆମେ ଯାଇଥିଲୁ ଗୋଟେ ବାଲେଶ୍ୱର ଯାଇଥିଲୁ ବାଲେଶ୍ଵରରୁ ସେପଟେ ରିଟର୍ଣ୍ଣ ଆସିଲା ଆଡକୁ। ଭାବିଲି ଯେ ଏତେ ଜଣ ଆସିଚୁ ତ ଘଟଗାଁ ଦେଇକ ଯିବାହାରି। ସେ ସମୟରେ ଆମେ ସେଠୁ କଣ କଲୁ ବ୍ୟାକ କରି ଦେଇଥିଲୁ କାର ବ୍ୟାକ କରି ସେପଟେ ବୁଲି ଆସିିଥୀଲୁ।
ଓ ହ। ଆଉ ଯେତେବେଳେ ଟ୍ରିପ ପ୍ଲାନ କରିକି ଆସିବେ ନିଶ୍ଚୟ ସେ ଜାଗା ସବୁ ବୁଲିକି ଯିବେ ବହୁତ।
ନିଶ୍ଚୟ ନିଶ୍ଚୟ ଆଉ ବିରଜାତ ମୁଁ ଯାଇଚି। ଯାଜପୁର ଦି ତିନି ଥର ଖଣ୍ଡେ ହଁ ଯାଜପୁର ବିରଯା ଯାଇଚି। ଏମିତି ଆଉ ଆଉ ଆପଣ। କୁଆଡେ କୁଆଡେ ଯାଇଛନ୍ତି ସବୁ ବୁଲିଆକୁ ପୁରୀ ଯାଇଛନ୍ତି ପୁରୀ ଯାଇଛନ୍ତି।
ମୁଁ ତ ଏବେ ପଢାପଢି ସରିଲା ମୁଁ ଯାଇ ତଥାପି ଯାଇଚି ପୁରୀ ଯାଇଚି।
ଆଉ ଆଉ ମାନେ ଷ୍ଟେଟରେ କୁଆଡେ ଷ୍ଟେଟ ବାହାର କୁଆଡେ ଯାଇନାହାନ୍ତି।
ନାଇଁ ଷ୍ଟେଟ୍ ବାହାରୁକୁ ଯାଇନି କୁଆଡେ।
ଆଛା।
ଏବେ ଗୋଟେ ମ୍ୟାଚ ହେଇଥିଲା ଆମର ଯଦି ସିଲେକ୍ସନ ହବ ଯବି।
କଉଠି କଉଠିକି ଯିବେ ଅଯୋଧ୍ୟା ଯିବେ।
ହଁ ସିଆଡେ ମ୍ୟାଚ ଖେଳିକି ଦର୍ଶନ କରିକି ପଳେଇ ଆସିବି।
ନିଶ୍ଚୟ ନିଶ୍ଚୟ ଯଦି ଯିବେ ଅଯୋଧ୍ୟା ଯଦି ଯିବେ ନିଶ୍ଚୟ ରାମ ଲାଲା କୁ ଦର୍ଶନ କରି ଆସିବେ ନା।
ହଁ ମ୍ୟାଚ୍ ତ ଖେଳିଛି ବହୁ ପରଫମ୍ ହେଇଚି।
ଆଚ୍ଛା ଆଚ୍ଛା ଆଚ୍ଛା ହେଲେ ଆପଣ ରଞ୍ଜୁ ହେଲେନି, ନା ରଞ୍ଜୁ ଯାଇନାହାନ୍ତି।
ନା ଯାଇନି ଏଇ ବର୍ଷା ଷ୍ଟାର୍ଟ କରିଚି।
ଆଛା ଆଛା ଆଛା ମାନ ଏବେ ଡିଷ୍ଟ୍ରିକ୍ ଲେବଲରେ ଖେଳ କରଛ ନକି ଆ ଡିଷ୍ଟିକ ସିଲେକ୍ସନ ହେଲା ପରେ ରଞ୍ଜି ଯାଉ
ହୁଁ
ଆଛା, ଆଛା, ଆଛା, ଆଛା।
ଦେଖ୍ୟା
ଆଉ ଆଜ୍ଞା ଆଜ୍ଞା ଆପଣଙ୍କର ସାନଭାଇ
ହଁ
ଆଉ ବଡ ଭାଇ ଚାଷ କଣ କରୁଛନ୍ତି?
ସିଏ ତାଙ୍କର ଏ ପଢା ସରିଚି ଯେ ଇବେ ଡିଫେନ୍ସ ଲାଇନ୍ ପାଇଁ ପ୍ରିପେୟାର ହଉଛନ୍ତି।
ଡିଫେନ୍ସ ପାଇଁ ଆଛା ବହୁତ ଭଲ ଯବ ଆପଣ ପାଇଁ କ୍ରିକେଟ ର ଭାଇ ଡିଫେନ୍ସ ରହିବେ ଆ ଯାହଉ ଦେଶ ପାଇଁ ଦି ଯାକ କାମ କରିବେ ବହୁତ ଭଲ।
ହଉ ଯଦି ଭାଗ୍ୟରେ ଥିବେ ନିଶ୍ଚୟ କହିବି।
ନାଇଁ ଭଗବାନଙ୍କ ପା ଥନା ନିଶ୍ଚ ଦେଖନ୍ତୁ ଆମକୁ ଗୋଟେ ଲାଇନ୍ ମିଳୁଛି ମାନେ ତାଙ୍କର କିଛି ଇଏ ଥିବାରୁ ଭଲ ଜିନିଷ କେବର ବାକି ଥିବାରୁ ଆମେ ସେ ଜିନିଷ କୁ ଅ ଆସେପ୍ଟ କରୁଛେ ବୁଝିପାରୁିଲ ଆମେ କାମ ଟା ଠିକ୍ କରିବା ଭଗବାନ ଉପରେ ବିଶ୍ଵାସ ରଖିବାକୁ ସବୁ କାମ
ନା ପରିଶ୍ରମ ତ ବହୁତ କରୁଛୁ ଆମେ।
ନାଇଁ କହିଲି ପରା ଯଦି ଆମେ କାମ ଟା ଠିକ୍ କରିବା ଆମ ଉପରେ ଭଗବନ ଉପରେ ଭରସା ର ତାହେଲେ ନିଶ୍ଚୟ ହବ କିଛି ଆ ଭିତରେ ସନ୍ଦେହ ହବନି। ଯେମିତି ଆମର ଗୋଟେ ଆମର ଗୋଟେ ଯେମିତି ଗୋଟେ କ ଅଛି ଗୋଟେ ବେଲୁନଟେ ଫୁଲ୍ ଯେତେ ବେଲୁନ ଦବା ହାୱା ଦବା ସେ ସେତେ ଉପରୁକୁ ଉଠିବ। ଛୋଟିଆ କଣାରେ ଯଦି ଅଛି ବୋଲି ସେ ଧିରେ ଧିରେ ଧିରେ ଧିରେ ତକକୁ ପଳିଆସିବ। ସେମିତି ଆମେ ଆମର ପରିଶ୍ରମ ହିସାବରେ ଯଦି ଠିକଠାକ୍ ପଡ଼ିଲା ୱିଥ ଆଉଟ୍ ମାନେ ଯଦି ନ ହବ ପ୍ରତେକ ଜିନିଷ ଯଦି ଆମେ ଧ୍ୟାନ ଦବା ତାହେଲେ ଆମେ ନିଶ୍ଚୟ କାମ କରିଦବା କିଛି ଅସୁବିଧା ନାହିଁ ଆମ ସବୁ କାମ ସକ୍ସେସ ହବ। ବୁଝିପାରିଲତ ହୁଁ ଆମର ସବୁ କାମ ସ କିଛି ଅସୁବିଧା
ପରିଶ୍ରମ ତ ଆମେ ବହୁତ କରୁଛୁ ଦେଖିବା ଯଦି ମିଳିବ
ଭୁନେଶ୍ୱରରେ ବି ଆସିଛନ୍ତି ଦେଖାଯିବା କେବେ
ଆପଣ ଭୁବନେଶ୍ଵରୁ କୋଉ ଜାଗା?
ନାଇଁ ଆମର ହଉଛି ବ୍ରହ୍ମପୁର।
ନା ଭୁବନେଶ୍ୱରରେ ରୁହନ୍ତି।
ଭୁବନେଶ୍ଵରରେ ଅଛନ୍ତି ଆମର ସବୁ ରିଲେସନ୍ ଅଛନ୍ତି। ସିଏ ବହୁତ ଲୋକ ଚିହ୍ନା। ହଁ ଭୁବନେଶ୍ଵରରେ ଆମର ସେ ଭାଣିଜୀ ରହୁଛି। ଭଉଣୀ ରହୁଛନ୍ତି। ଭାଣଜାବି ରହୁଛି ସେ ବ୍ୟାଙ୍କରେ। ହଁ ସେ ଟିକେ ଅଛନ୍ତି ମୋର ପ୍ରପର ଘର ହଉଛି ବ୍ରହ୍ମପୁର।
ଓ ହୋ।
ଆଉ ବ୍ରହ୍ମପୁର କେବେ ଆସନ୍ତୁ। ହଁଁ ଖାଇଆ ପିଇବା ଟିକେ ଦେହ ଟା ଟିକେ ଭଲ ନାହିଁ ଯିବି। ଖାଇକି ସକାଳ ଇଏ ଏପଟେ ଦି ଚାରିଦିନ ହେଲା ଥଣ୍ଡା ଜର ଇଏ କ୍ଲାଇମେଟ୍ ଟା ଟିକେ ଖରାପ ଅଛି, ବର୍ଷା ହଉଛି କନ୍ଟିନ୍ୟୁ ଲାଗିକି କିଛି ଦିନ ହେଲା।
ହଁ ବା ବର୍ଷା ଲାଗି ରହିଛି।
ହଁ। ତାପରେ ଟିକେ ହଉଚି ସେଥିପାଇଁ ଟିକେ ଦେହଟା ଟିକେ ଅସୁସ୍ଥ ଅଛି।
ହୁଁ-ହୁଁ।
ସକାଳେ ଟିକେ ଜଳୀଖିଆ ଖାଇକିରି ଟ୍ୟାବଲେଟ୍ ଟେ ଖାଇଥିଲି। ଟିକେ ଭଲ ଲାଗୁଚି ଦେଖାଯାଉ କଣ ହଉଚି।
ଆପଣ କଣ କରନ୍ତି?
ଆମର ବିଜନେସ୍ ଚାଲିଚି
ଉଁ ହୁଁ।
ଆଚ୍ଛା-ଆଚ୍ଛା ଆଉ କଣ ଖବର ଆପଣଙ୍କର? ମାନେ ଘଟଗାଁ ତାହେଲେ ନିଶ୍ଚୟ ଯାଇଥିବେ ଘର ଯେହେତୁ ଘର ପାଖରେ ନା।
କଣ ଶୁବିଲାନି।
ଘଟଗାଁ ନିଶ୍ଚୟ ଯାଇଥିବେ ନାଇଁ ମାଙ୍କ ପାଖୁ। ଆଚ୍ଛା ଦଶ କିଲୋମିଟର ବୋଧେ ନାଇଁ।
ଦଶ କୋଡିଏ କିଲୋମିଟର ହବ।
ଆଚ୍ଛା-ଆଚ୍ଛା-ଆଚ୍ଛା। ଆଉ ଆପଣ ଜମି ବାଡି କଣ ଚାଷ ବାସ ସବୁ କଲଣି ସେପଟେ?
ହଁ ଏଇ ତଳି ପଡିଚି।
ପଡ଼ିଲାଣି।
ହଁ। ଆପଣଙ୍କୁ ତ ଶୁବୁଥିବ ଜୋରେ ଘଡ ଘଡି ମାରୁଚି।
ହଁ ପରା ଗୋଟେ ମାରିଲା କଣ ସାଉଣ୍ଡ ଆସିଲା। ହେଲେ ଆପଣ ବୋଧେ ଚାଷ ବାସ କରୁଚନ୍ତି, ମାନେ ଘରର କି ଜମି ବାଡି ଅଛି ବୋଧେ।
ହଁ ଅଛି।
ଜମି ବାଡ଼ି ଅଛି ତାହଲେ, ଚାଷ ବିଲଆଡେ ଯାଉଚନ୍ତି କେବେ?
ବିଲ ବାଡି ମୁଁ ଯାଏନି, ବାପା ଯାଆନ୍ତି ଆଉ ଲୋକ ଅଛନ୍ତି ଆମର।
ଆଚ୍ଛା।
ସେ କରିଦିଅନ୍ତି ମୁଁ ଯାଇନି କେବେ ବିଲବାଡି।
ମା ରୋଷେଇ କରୁଚନ୍ତି ବୋଧେ ନାଇଁ ଘରେ।
ହଁ-ହଁ।
ସମସ୍ତେ ଗୋଟେ ଜେଜେବାପା ଜେଜେମା
ହଁ ଆମର ଜଏଣ୍ଟ ଫ୍ୟାମିଲି ଆମର ପନ୍ଦର ଜଣ ମେମ୍ବର।
ଆଲେ ବହୁତୁ ଖୁସି ଲାଗିଲା ଶୁଣିକିରି ପନ୍ଦର ଜଣ ଘରେ ଅଛନ୍ତି ମାନେ।
ଆମର ଦାଦା, ଖୁଡି ସବୁ ଆଉ ବଡ ବାପା ମୋ ସବୁ ସମୟ ଗୋଟେ ଜାଗାରେ।
ଆଚ୍ଛା-ଆଚ୍ଛା ଆଚ୍ଛା-ଆଚ୍ଛା ମାନେ ବହୁତ୍ ଯୋ ଭଲ ମାନେ ଏମତି ଆଜିକା ଡେଟ ରେ ଏମିତି ଏଇ ଭଳିଆ ମାନେ ବହୁତ କମ ଲୋକ ରହୁଚନ୍ତି ବୁଝିଲେନା। ସମସ୍ତେ ଭାବୁଚନ୍ତି ଆମେ ସେପାରେଟ ହବୁ ଗୋଟେ ଘରେ ଚାରି ଜଣ ରୁ ଛଅ ଜଣ କିନ୍ତୁ ଆପଣ ଙ୍କ ଘରେ
ଏକୁଟିଆ ଘରେ ସେପାରେଟ୍ ହେନେ କଣ ମଜା ଲାଗିବନି କେତେ ଏକୁଟିଆ ବସିବ।
ଆ କିନ୍ତୁ ଆପଣ ପନ୍ଦର ଜଣ ମେଣ୍ଟେନ୍ ମାନେ ବହୁତ୍ ଗୁଡେ ମାନେ ପ୍ରତ୍ୟେକ ଦିନ ଗୋଟେ ନୂଆ-ନୂଆ ଜିନିଷ ଶିଖିବା ମିଳୁଥିବ ବେଶୀ।
ହୁଁ।
ପରିବାର ର ସହିତ ରହିବୁ ଟାଇମ୍ ଟା ପଳେଇବ ଜଣା ପଡ଼ିବନି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ତାର ଗୋଟେ ମଜା ଅଲଗା ନା ହାଁ। ଆଉ ହଉ ଭଗବାନଙ୍କର କୃପା ରହୁ ଆପଣଙ୍କ ଉପରେ ଆପଣ ଗୋଟେ କ୍ରିକେଟର ବନନ୍ତୁ। ଦେଶ ପାଇଁ କିଛି କରନ୍ତୁ ଭାଇ ବି ଡିଫେନ୍ସ ଲାଇନ ଯାଉ ବୁଝିଲେ ଜଗନ୍ନାଥ ଦର୍ଶନ କରନ୍ତୁ ପୁରୀ ଆସନ୍ତୁ ବୁଝି ପାରିଲେ?
ହଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଧନ୍ୟବାଦ।
ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ରହୁଛି ଧନ୍ୟବାଦ।